ହ୍ୟାଲୋ ହଁ କୁହନ୍ତୁ।
କଣ କରୁଛନ୍ତି?
ଏଇ ବସଥିଲି ଆଉ। ଆଉ ତମେ।
ଏ ଏଟି ବସ୍ ଚି।
ଆଉ ଖିଆପିଆ ରୋଷେଇ ବା ସରିଲାଣି।
ଆଜ୍ଞା ଆଜ୍ଞା ଆପଣଙ୍କୁ ସରଲାଣି।
ନାଇଁ ସର୍ନି ଖାଇବା ଆଉ।
କଣ ଖାଇବେ ରୁଶେଇ କଣ କରିଛନ୍ତି?
କରିନି ଦେଖିବ କଣ ଗଟେ କରିବା ଆଉ?
ଆଚ୍ଛା ଆଚ୍ଛା।
ଆଉ କଣ କୁହନ୍ତୁ? ।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
ହ୍ୟାଲୋ।
ଆଜ୍ଞା।
କୁହନ୍ତୁ।
ଏ ତମ ଘର କେନ୍ଦ୍ରାପଡା ନା।
ଆଜ୍ଞା।
ସେଠି ଯୋଉ ଆମର ବଲଦେବଜୀଉ ମନ୍ଦିର ଅଛି ନା? ସେଟା ତୁଳସୀ କ୍ଷେତ୍ରରେ ପରିଚିତ ବୋଧେ ନା?
ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା ତାଙ୍କ ବିଷୟ ଟିକେ କହୁନାହାନ୍ତି ଶୁଣିବା। ନାଇଁ ନାଇଁ ଯାଇନି ଆପ୍ ଆପଣ କୁ ନାଇଁ ଯାଇନି ତ ଆପଣ କୁହନ୍ତୁ ଯିବା କୋଉ ଦିନ ବୁଲିକି ଆସିବା ଆଉ।
କାଲି ଆସିଲେ ଭଲ ହେଇଥାନ୍ତା।
କାଲି କଣ କି?
କାଲି ଥିଲା ସ୍ନାନ୍ନ ପୁର୍ଣିମା।
ଆଚ୍ଛା।
ଆଜ୍ଞା।
କଣ କଣ ହୁଏ କି? ଆଜ୍ଞା।
ତୁଆ ଖାଆନ୍ତି ଶହେଆଠେ ପାଣି ସ୍ନାନପୃ ଠାକୁର ଗାଧାନ୍ତି ଆଉ। ଜାଣିଛନ୍ତି ସେ କେତେ ଗରାରେ ମାନେ ଜଗନ୍ନାଥ କେତେ ଗରାରେ ଗାଧାନ୍ତି ସୁଭଦ୍ରା କେତେ ଗରାରେ ଗାଧାନ୍ତି ବଳଭଦ୍ର କେତେ ଗରାରେ ଗଧାନ୍ତି ଜାଣିଛନ
ନାଇଁ।
ସୁନା କୁଅ ଅଛି ନା।
ଆଚ୍ଛା।
ଦୁଇଶହ ତଳର ଉତ୍ତର ଦିଗରେ ଅଛି। ହ।
ଆଚ୍ଛା।
ହ ନା। ଜଗନ୍ନାଥଙ୍କୁ ପା ପଈଁତିରିଶ ଗ ଗରରେ ଗାଧାଜାଏ।
ହୁଁ ହୁଁ।
ବଡ ଡ୍ରମ ତେତିଶି ଗରରେ ଗାଧା ଯାଏ
ଆଜ୍ଞା ହଁ ହଁ ହଁ।
ବର୍ତ୍ତମାନ କୁହନି ସୁଭଦ୍ରାଙ୍କୁ ବାଇଶ ଗରାରେ ଗାଧାଜାଏ ହେଲା।
ହ
ସୁଦର୍ଶନ କଣ ଜାଣିଛନ୍ତି ସୁଦର୍ଶନ ତାଙ୍କୁ ବି ଅଠର ଗରାରେ ଗାଧାଜାଏ ହେଲା।
ଆଚ୍ଛା।
ଆଉ ସେ ଜ୍ୱରରେ ବି ପଡନ୍ତି ଜର ଜରରେ ତାଙ୍କୁ ପଡିଲା ବେଳେ ତାଙ୍କୁ ମେଡିସିନି କଣ ଦିଆହୁଏ ଜାଣିଚନ୍ତି ନା।
ହଁ।
ମଙ୍ଗୁଳୁ ଜରରେ ପିଅନ୍ତି କଢ଼ା।
ଆଚ୍ଛା। ତାପରେ।
ହୁଁ ତ
ହ୍ୟାଲୋ।
ହାଲୋ ହାଲୋ।
ହଁ କୁହନ୍ତୁ।
ନାନ୍ତି
ହଁ ତାପରେ ହାଲୋ। ହାଲୋ। ହାଲୋ ହଁ ଶୁଭାଯାଉଚି।
ହାଲୋ।
ହାଲୋ ହଁ କୁହନ୍ତୁ।
ଆଜ୍ଞା।
କହୁନ ତାପରେ କଣ ହୁଏ।
କହୁ ନାହାନ୍ତି।
ହାଲୋ।
ହାଲୋ।
ହଁ କୁହନ୍ତୁ।
କଣ ଏତେ ଯୋରରେ କହୁଚନ୍ତି କୁହନ୍ତୁ।
ଏଇ ଜଗନ୍ନାଥଙ୍କ ବିଷୟରେ କଣ କହୁଥିଲେ ରହିଗଲେ କଣ। ହାଲୋ।
ନାଇଁ ନାଇଁ କୁହନ୍ତୁ।
ଆ? ହାଲୋ। ହାଲୋ। - ହାଲୋ। ହାଲୋ। ହାଲୋ।